ହାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ମୋ କଥା ଶୁଭୁଚି?
ହଁ ହଁ
ଆଛା କେମିତି ଅଛ?
ହଁ ଭଲ ଅଛି ତମେ?
ହଁ ମୁଁ ବି ଭଲ ଅଛି ଆଉ କଣ କରୁଥିଲ?
କଣ କରିବି ଖାଇକି ବସିଛି ଟିକେ, ତମେ?
ହଁ ସେମିତି ମୁଁ ବି ଖାଇକି ବସିଚି ଛାତ ଉପରେ।
ଥଣ୍ଡା ଲାଗୁଚି ଛାତରେ?
ହଁ ଭଲ ପବନ ହଉଛି ତମର ସେଇପଟେ ଗରମ ହଉଛି ନା ଥଣ୍ଡା ହଉଛି?
ହଁ ଆମର ଏପଟେ ରାଜି ତ ମାନେ ପାଗ ଟା ଗୁଳୁଗୁଳି ପାଗ କରୁଥିଲା ମାନେ ମେଘୁଆ ଟିକେ ହେଇକି ନା ବର୍ଷା ପଡିଲା ନା- ହଁ ସେମିତିଇ ଆଜି ବହୁତ ଗରମ ହଉଛି।
ଗରମ ହଉଛି ନ କି?
ହଁ
ହୁଁ ଆଚ୍ଛା ଆଉ କଣ ଖିଆ ପିଆ ସରିଲାଣି?
ହଁ ଏବେ ତ ଖାଇକି ବସିଛି ଆଉ।
ହଁ ହଁ କଣ ଖାଇଲ?
ଭାତ ମାଛ ଖାଇଛି, ତମେ?
ହୁଁ ମୁଁ ବି ଭାତ ଡାଲି ଭଜା ଖାଇଛି ଆଉ।
ହଁ
ଆଁ କଣ କରୁଛ? ତମର ଏ ପଢାପଢି ଚାଲିଛି ନା କଣ ଜବ୍ ଫବ୍ କରୁଛ ଚାକିରି?
ନା ନା ପଠାପଢି ଚାଲିଛି କିନ୍ତୁ ଆଜି ମୁଁ କିଛି ପଢିନି।
ଆଚ୍ଛା ମାନେ ପଢୁଛ ତ କଣ? ମାନେ ଜବ୍ ପାଇଁ-
ହଁ ହଁ ହଁ ହଁ।
ଆଉ କଣ କୁହ ଆଉ କଣ ହାଲଚାଲ ସବୁ କଣ ଖବର?
କଣ ଖବର ଏମିତି ହିଁ, ତମର?
ଆମର ଆମର ତ ଏବେ ଚାଲିଛି ସେମତି ଦଣ୍ଡ ନାଚ।
ଓ ହ ସେ ସରିଲାଣି ପରା ଦଣ୍ଡନାଚ?
ହୁଁ ସେମତି ସବୁ ସବୁଆଡେ ଅଲଗା ଅଲଗା ଟାଇମରେ ହୁଏ ନା। ସବୁଆଡେ ଗୋଟେ ଟାଇମରେ ହୁଏନି ଯେମତି ଅଲଗା ଜାଗାରେ- କେତେଟା ଦଣ୍ଡ ନାଚ ଅଛି ପୁରା ବର୍ଷ ସାରା ହୁଏ ପୁରା ବାର ମାସ। ହଁ
ଆଛା ଆଛା
ଆଉ କେତେଟା ଅଛି କେତେଟା ଜାଗାରେ ସିଏ ବର୍ଷା ଟାଇମ ରେ ହୁଏ ଯୋଉଟା କାଦୁଆ ଦଣ୍ଡ ବୋଲି କୁହନ୍ତି। ତାପରେ କୋଉଟା ଖରା ଟାଇମରେ ହୁଏ। ଆଉ କେତେଟା ଅଛି ପୁରା ବର୍ଷ ସାରା ବି ହୁଏ ସେଟା ଗୋଟେ ଅ ଯେମତି ଗୋଟେ ପାରମ୍ପରିକ ନାଟ ଅଛି ସେମିତି ସେଇଟା ଅଛି ଆଉ ତମର ସେପଟେ ହୁଏ ଦଣ୍ଡ ନାଚ?
ଓଁ ହୋ ଆମର ଏପଟେ ତ ଖରା ଦିନ ହିଁ ହୁଏ। ଆଉ ଚଉଦ ଦିନ ହିଁ ତେର ଦିନ ହିଁ ହୁଏ ହେଲା। ମୁଁ କିନ୍ତୁ ମୁଁ ଜାଣିିନଥିଲି ଯେ ସେଟା ବର୍ଷା ଦିନେ ହୁଏ ଆଉ ବର୍ଷ ସାରା ବି ହୁଏ ବୋଲି।
ବର୍ଷ ସାରା ବି ହୁଏ ଅଲଗା ଅଲଗା ଜାଗାରେ ବି ହୁଏ ସେମିତି କରନ୍ତି।
ମାନେ ନୀତି ନିୟମ ନୀତିରୀତି ତାର ଅଛି ନା ସବୁ ପାଳିବାକୁ ପଡେ? ତ ବର୍ଷ ସାରା କଣ ଲୋକମାନେ ତାକୁ ପାଳିଥାନ୍ତି?
କାହାର କଣ ରହୁଛି ନା ସେ କିଏ ପାଳୁଛନ୍ତି କେମିତି କଣ? ତ ତମର କେମିତି କଣ ପାଳନ କରାଯାଉଛି କି?
ଆଉ ମାନେ ଯୋଉ ଚଉଦ ଦିନ ହିଁ ତେର ଦିନ ହିଁ ଆମର ହୁଏ ହେଲା।
ହଁ ହଁ।
ଓ କେମିତି କଣ ମାନନ୍ତି? ମାନେ ପ୍ରଥମ ଦିନ ଯୋଉଡା ସେ ସେ ସେଦିନ ଯାଇକି ଠାକୁର ଆଣନ୍ତି ଆଣିଲା ପରେ ସେ
ହୁଁ ଠାକୁର ଆଣନ୍ତି କୋଉଠୁ ଆଣନ୍ତି?
ପୁରା ସେଇଟା ପୂଜା କରିକି ଅଣାଯାଏ ହେଲା ଆଉ ଆଣିକି ଦିନ ରାତିରେ ଏମିତି ମାନେ ସାହି ସାହି ଠାକୁରଙ୍କୁ ବୁଲାନ୍ତି ହେଲା ଠାକୁର ଦର୍ଶନ ଦେବେ ସେଦିନ। ସମସ୍ତେ ଘରେ ଘରେ ପୂଜା କରନ୍ତି ସେଏଦିନ। ତାପରେ ତା ପରଦିନଠୁ ଠାକୁରନ୍ତି ପ୍ରତି ଗାଁ କୁ ଯାଆନ୍ତି ମାନେ ଉ ଲୋକଙ୍କୁ ଦର୍ଶନ ଦବା ପାଇଁ। ଆଉ ଏମିତି ଥାଏ ମନେ ପକ ହଁ କିଛି ଗୋଟେ ମାନେ ବିଶ୍ୱାସ କରିକି ସେ ଠାକୁରଙ୍କୁ ମାଙ୍କୁ ହେଲା ମାନସିକ କରନ୍ତି ଆଉ ଯୋଉ ଘର ଲୋକ ମାନସିକ କରିଥାନ୍ତି ସେ ଘର ଲୋକ ତାଙ୍କୁ ମାନେ ସେଦିନ ନିମନ୍ତ୍ରଣ କରନ୍ତି ଠାକୁର ସେଦିନ ତାଙ୍କ ଘରକୁ ଯାଇକି ତାଙ୍କ ଘରକୁ ଯାଆନ୍ତି ଆଉ ସେଦିନ ତାଙ୍କ ଘର ପୂଜା କରାଯାଏ ଏ ତ ବହୁତୁ ହଁ ପାଖାପାଖି ଯେତିକି ସବୁ ଗାଁ ଅଛି
ପ୍ରାୟତଃ ସବୁ ଗାଁରେ ଏମତି ଗୋଟେ ଗୋଟେ ଦିନ କରିନ୍ତି ପୂଜା କରାଯାଏ ଆଉ ତେର ଦିନଟା ସରିଯାଏ।
ଆଚ୍ଛା ତାହେଲେ ତମର ଯୋଉଟା ଦଣ୍ଡ ନାଚ ଅଛି ସେଇଟା ଖାଲି ଆଧ୍ୟାତ୍ମିକ ଉପରେ ଅଛି। କେତେଟା ଦଣ୍ଡ ନାଚ ଅଛି ଯୋଉଟା କି ଅ ଯେମତି କୁହନ୍ତି ତ ସେମିତି କରନ୍ତି ମାନେ ସେଇଟାକୁ ଖାଲି ଯାତ୍ରା ଭଳି ହିଁ କରନ୍ତି ମାନେ ସେମିତି କିଛି ପୂଜା ପାଠ ସେମତି ବିଶେଷ କିଛି ନଥାଏ ସେମତି ମାନିବାର କିଛି ନଥାଏ ଖାଲି ଠାକୁରଙ୍କୁ ପୂଜା କରନ୍ତି ଯେମିତି ଅ ମେଳା ହୁଏ ଯେମ ଅ ହିରଣ୍ୟ ନାଟକ ହୁଏ। ତ ସେ ସେଇ ଟାଇପ ର କିଛି ସେମିତି ହୁଏ କେତେଟା ଜାଗାରେ ତ ସେମିତି ତ ବିଶେଷ ସେମିତି କିଛି ନଥାଏ ଯେ ଏମତି ଏମ ଏତି ସବୁ ଅଛି ନିୟମ ପାଳନ କରିବା ଦରକାର କି କଣ ସେମିତି କିଛି ନଥାଇ ସେମତି
ହଁ ଆମର ତ ବହୁତ ନିୟମ ପାଳନ କରୁ ମାନେ ସେ ସମୟରେ ଉ ପୁରା ସାଧା ମାନେ ଖାଲି ସିଝା ଖାଉ ହେଲା ଖାଲି ଓଁ ହଉଛି ଆମ ଖାଲି ଲୁଣ ଆଉ ଲଙ୍କା। ହିଁ ପଡେ ଖାଇବାରେ ମାନେ ଯାହାବି ତରକାରୀ ଆମେ ବନଉ। ଆଉ ଏମିତି କେତେ ଟା ପନିପରିବା ଅ ଯୋଉ ପନିପରିବା ଗୁଡା କି ଆମେ ଖାଉନା ସେ ସମୟରେ ମାନେ ସେଗୁଡାକ ଆମିଷ ବୋଲି ଉ କୁହନ୍ତି ହେଲା। ଆଗରୁ ହିଁ ସେଗୁଡା ସବୁ ପାଳିକି ଆସିଛନ୍ତି ହଁ ସେ ସେଥିପାଇଁ ଯେମିତି କି ଛୁଇଁ ଯୋଉ ସେଗୁଡା ଖାଆନ୍ତିନି ସେ ହଁ। ଆଉ ପଲରା ସେଗୁଡା ପିତା ନା ସେଗୁଡାକ ବି ଖାଆନ୍ତିନି।
ଆଚ୍ଛା କଲରା ଖାଇବେନି ନା ଆଉ ଆଉ ଆଉ କଣ କଣ ଖାଇବେନି?
ଆଉ ତମର ମନେ ପଡୁନି? ଏତି ପିଆଜ ପିଆଜ ଖାଆନ୍ତିନି ପିଆଜ। ପିଆଜ, ରସୁଣ, ଅଦା ଏଗୁଡା ଖାଆନ୍ତିନି ଆଉ ହଳଦୀ ଖାଆନ୍ତିନି। ତେଲ ଖାଆନ୍ତିନି ହଁ ଖାଲି ତ ସାଦା ଆଉ ମାନେ ଖାଲି ସିଝା ହେକି ହଁ ଖାଉ ଆଉ ଏମିତି ଜାଣ ଆଉ ହଁ ଆଉ ବାହାରେ ବାହହାର କିଛି ବି ଜିନିଷ ଆମେ ଖାଉନା ଖାଲି ସେ ସମୟ ଉ ପଣା ପଣା କରିକି ପିଉ ପଣା ଆଉ ଫଳମୂଳ ସବୁ ଖାଉ ଆଉ ଲିଆ ଲିଆ ଯୋଉ ଧାନ ର ଯୋଉ ତିଆରି ହଉଛି ଲିଆ ସେ ଲିଆ ଖାଉ ଆଉ ମୁଢି ବି ଖାଉନା ସେଟାଇ ମୁଢି ବି ମନ ନାହିଁ।
ମୁଢି ବି ଖିଆ ହବନି ନା ହଁ ଆମର ଯେମିତି ମୁଢି ଖାଇବେନି ସେ ବାହାରେ କିଛି ଖାଇବେନି ଘରେ ହିଁ ଖାଇବେ। କାହାକୁ ଖାଇବାକୁ ଦେବେନି ବାହାର ଲୋକକୁ। ବାହାର ଲୋକ କିଏ ଘରକୁ ଆସି ପାରିବେନି ଆମେ ବି ଯଦି ବାହାରକୁ ଯାଉଛୁ ତାହେଲେ ଆସିକିନା ପୁଣି ଯାହା ପିନ୍ଧିଥିବେ ସେଇଟା ଚେଞ୍ଜ କରିକି ଗାଧେଇକି ଆସିବାକୁ ପଡେ ଘରକୁ
ହଁ ବହୁତ ମାନେ ମାନିବାକୁ ହ ପଡେ ସେଥିପାଇଁ ତାକୁ ଦଣ୍ଡ ନାଚ ବୋଲି କୁହାଯାଉଛି।
ହଁ ତ ଦଣ୍ଡରେ କଣ କୋଉ ଦେବୀଙ୍କୁ କି କୋଉ ଠାକୁରଙ୍କୁ ପୂଜା କରାଯାଏ?
ଏଇଟା ମାଙ୍କୁ ପୂଜା କରାଯାଏ ମାଙ୍କୁ ମାନେ ଯ କାଳିୀ ମା ଯଥାନ୍ତି। ହେଲା ଆମ ଆମ ଗାଁରେ ଯୋଉ ଠାକୁର ଅଛନ୍ତି ରୁଦ୍ରକାାଳୀ କୁହନ୍ତି ଠାକୁରଙ୍କୁ। ସେ ମାଆଙ୍କୁ ଆଉ ଗୋଟେ ଶିବ ଠାକୁରଙ୍କୁ ପୂଜା କରାଯାଏ।
ହଁ ହଁ।
ହର ପାର୍ବତ ଙ୍କୁ ଧରି ମାନେ ଯେମିତି ଶିବ ଠାକୁର ଆଉ ପାର୍ବତୀ ମା ମାନେ ତାଙ୍କର ଅ ଯେମିତି ରୂପ ଅଛି କାଳୀ ତ ତାଙ୍କ କୁ ଧରିକି ହିଁ ସବୁ ମାନେ ଦର୍ ଏଇ ଯୋଉ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ସିଏ ବୁଲନ୍ତି ସବୁଆଡେ
ହଁ।
ସେଇଟା ପାଇଁ ଆଉ କେତେଟା ଅଛି କେତେ ମାନେ ନାଚ ବି ଅଲଗା ଅଲଗା ଥିବ ନା ତମର କେମିତି କଣ ନାଚ
ନାଇଁ ଆମେ ଆମର ପୁରା ମାନେ ଅ ମାନେ ଦଣ୍ଡ ନାଚ ଯେମିତି ଥାଏ ହେଲା ସେମିତି ହିଁ ଆମର ଛି ମାନେ ଏ ଯୋଉ ଅପେରା ଏଗୁଡାକ ସବୁ ହୁଏ ନା ଅଲଗା ଅଲଗା ଜାଗାରେ ଆମର ସେ ଏମତି ନୁହଁ ଆମର ପୁରା ଦଣ୍ଡ ନାଚ ହିଁ ହୁଏ କିନ୍ତୁ ଏମିତି ମଝିରେ ମଝିରେ ଟିକେ ମାନେ ଆଧୁନିକ କଣ କୁହନ୍ତି ଏ ଯୋଉ ନର୍ମାଲ ହୁଁ ପ ଯାଇସେ ହଁ ନହେଲେ ପୁରା ଦଣ୍ଡ ନାଚ ହିଁ ହୁଏ ଆମର। ଦଣ୍ଡ ନାଚ ଯୋଉ ଥାଏ ଯୋଉ ଉଁ ଫାଷ୍ଟ କିଏ ଆସନ୍ତି ତାପରେ ଏଇଗୁଡା ସେମତି ଚାଲିଥାଏ।
ହଁ ମାନେ ଯାହା ଥିବ ସେଇଟା ଯେ ପୌରାଣିକ ନାଟକ ଯେମତି ଆଗରୁ ଚାଲିଛି ସବୁ ନାଇଁ ଏଇ ଏଇଟାଇ ପରେ ଏଇଟା ଆ ଆଚୁଆଲି କଣ ସେଇ ଜିନିଷଟା ଦଣ୍ଡ ନାଚରେଚୁଆ ଗୋଟେ ଅ ସାମାଜିକ ବାର୍ତ୍ତା ରୁହେ ତ ସେଇ ସେିସାବରେ ସେ ପରିବେଷଣ କରନ୍ତି ଯେ ୟା ପରେ ଏଇଟା ହୁଏ ଯେ ଏଇ ଏଇ ଯୋଉ ପରିବେଷଣ ରେ କିଛି ଗୋଟେ ବାର୍ତ୍ତା ରୁହେ ଲୋକଙ୍କୁ ଯେ ଶିକ୍ଷା ଦେବା ପାଇଁ ସେମିତି ରୁହେ ଆଉ କେତେଟା ଜାଗାରେ ଦଣ୍ଡ ନାଚ ଅଛି କଣ କି ଯାହାବି ଦିନ ବେଳା କରିବା
ତାପ ଏଗୁଡା କରୁଛନ୍ତି।
ହଁ ନାଇଁ ଆମର ସେମିତି ନାଇଁ ଆମର ଅତୁରା ମେଲଡିଆ ନାଇଁ ହଁ।
ହଁ କୋଉ କୋଉ ଜାଗାରେ? ଅ ଗୋଟେ ଥର ହୁଏ, ଯେମିତି ଦିନ ବେଳେ ହୁଏ। ତ କୋଉ କୋଉ ଜାଗାରେ ଦିନରେ ହୁଏ, ରାତିରେ ହୁଏ।
ହୁଁ ଆଉ ଶେଷ ହୁଏ, ସେ ମେରୁ ଦିନ ଆଉ ମାନେ ସେଦିନ ସବୁ ଠାକୁର ଗାଧାନ୍ତି, ମାନେ ଯୋଉ ହଳଦୀ ପାଣିରେ ଗାଧାନ୍ତି ଠାକୁର ଆଉ ସେଦିନ ହୋମ ହୁଏ, ଆଉ ସେଦିନ ମାନେ ନବବର୍ଷ ସେଟା ପଣା ସଂକ୍ରାନ୍ତି। ସେଦିନ ହୁଏ ନା, ହେଲା, ଓଡିଆ ନବବର୍ଷ ତ ସେଦିନ ଖ ଓଡିଆ ମାନଙ୍କର ନୂଆ ବର୍ଷ ହଉଛି, ହଁ ମୁଁ ଓଡିଆ ଓଡିଆ ମାନଙ୍କର ନବବର୍ଷ ହଉଛି ପଣା ସଂକ୍ରାନ୍ତି ଦିନ, ହେଲା।
ଆଛା।
ହଁ ସେଦିନ ଶେଷ ହୁଏ। ଆଉ ହୋମ କରାଯାଏ ଆଉ ସେଦିନ ହିଁ ଆମ୍ବ ଖାଆନ୍ତି ସମସ୍ତେ। ବର୍ଷର ପ୍ରଥମ ଆମ୍ବ ସେଦିନ ଖାଆନ୍ତି, ପଣା ସଂକ୍ରାନ୍ତି ଦିନ। ଏମିତି ଥାଏ ଆଉ, ହଁ। ନାଇଁ ସେଦିନ, ଯୋଉଦିନ ଶେଷ ହୁଏ ମେରୁ ନା ନା ମାନେ ଯୋଉମାନେ ପାଳୁଛନ୍ତି ଦଣ୍ଡରା ସେମାନେ ତ ଖାଆନ୍ତିନି, ଆମେ ବି ଖାଉନା ଆଉ ସେଦିନ ହିଁ ଆମେ ପ୍ରଥମେ ଖାଉ।
ଆଛା।
ହୁଁ
ଠିକ୍ ଅଛି ତାହେଲେ, ବହୁତ ବହୁତ ଧନ୍ୟବାଦ।
ହଁ ତମକୁ ବି ବହୁତ ବହୁତ ଧନ୍ୟବାଦ, ହଁ ହଁ ଠିକ ଅଛି।